ହାଲୋ।
ସାର୍ କେନ୍ିତି ଅଛନ୍ତି?
ଭଲ ଭଲ ଆଉ କିଣିିବ ନା
ହଁ ହଁ ଭଲ ଭଲ ଆଉ କଣ ଆଉ କୁଆଡେ ଯାଇଥିଲ କଣ ସେ ଆମର ଏଇ ଯୋଉ। ଆମର ଏ ଯଉ ଦାନ୍ତ ଡାକ୍ତର ସିଏ ମେସେଜ କରିଥିଲେ। ଆଉ ଆମର ବିବାହ ସମ୍। ଉପନ ହଉଛି ଆପଣଙ୍କର ଅ ପାଦ ପଡିଲେ ଆମର ଆମ ନବଦମ୍। ପ୍ରତିିବାସି କି ଆଉ ଟିକେ ଆଶୀର୍ବାଦ କରିବେ ବୋଲି ସେ ମେସେଜ କରିଥିଲି ଆଉ
ମୁଁ ମୁଁ। ମୋ ବନ୍ଧୁଙ୍କ ପାଖରୁ ଏଇ ଖବର ଶୁଣି ମୁଁ ବହୁତ ଆଚମ୍ବିତ ହେଇଗଲି। କାରଣ ସିଏ ମନ ଦୁଃଖରେ ଅଛନ୍ତି।
ଆଚ୍ଛା ଆଚ୍ଛା ହଁ ହଁ ହଁ ହଁ ସିଏ ଟିକେ ମାନେ ସିଏ ଅଧିକ ଟିକେ ସବୁବେଳେ। ଚାହାନ୍ତି ଆପଣ ଜାଣିଛନ୍ତି ସବୁବେଳେ ମାନେ ଅଧିକ ଟିକେ ଆଶା କରିବା ଲାଗ ଅଛି କହୁଉ ଥିଲେ ମୁଁ କହିଲି ନାନୀଙ୍କୁ ବି କଣ ଡାକି ନାହାନ୍ତି କିଛି କିଲ ନା ନାଇଁ ନାଇ ନାନୀ କଲ କରିକି ଡାକିଲା। କିନ୍ତୁ ପୂର୍ବ ସପ୍ତାହରେ ଯେତେବେଳେ ଆସିଥିଲେ ଶୁକ୍ରବାର ତ ସେଥର କହି ଥିଲେ ଆମର ତ ତାର ଯୋଉ ସହାୟକ ପିଲାଟା ଅଛି ସାନ ପିଲା ବୁଲେଟ୍ ଧରିକି ଚଏ ହଁ ତ ସିଏ ତାକୁ କହି ଥିଲେ ପୁଣି ମୁଁ ଆସିବି ପର ସପ୍ତାହରେ ଆସିବି ଆଉ ତମମାନଙ୍କୁ ଡାକିକି ଯିବି। କିନ୍ତୁ କୌଣସି କାରଣବଶତଃ ସେ ଆସିପାରିନଥିଲେ ତ ଇଏ ାକୁ ଧରିକି ବସି ଦେଇଛନ୍ତି ଯେ ମତେ ବି ସେଇ ଭଳିଆ ତମ ଭଳି ମେସେଜ କରି ଦେଇଛି କଣ ଈ ଇଏ ହ ମାନେ ଆମର। ବ୍ୟବସାୟିକ ଜୀବନ ରେ ଏମିତି ମାନେ କଣ ହବ ହଁ ହଁ ଆଉ କାରଣ ହଁ ବ୍ୟକ୍ତିଗତ ସମ୍ ସମ୍ପର୍କ ଦେଖୁନୁ ନା ଆମେ ଏଇଠି ତ ବ୍ୟବସାୟିକ ସମ୍ପର୍କ ଅନୁସାରେ ସିଏ ଦେବା କଥା କିନ୍ତୁ ବ୍ୟକ୍ତିଗତ ସମ୍ପର୍କ ବି ଆମେ ଯଦି ଦେଖିବା ତାହେଲେ କେତେ ଥର ନା ଘରେ ଆସିକି? ଖାଇଛନ୍ତି କେତେ ଥର ନା କଣ ହେଇଛି କେତେ ସିଏ ଆମର ନିଜର ହଁ ନାନୀଙ୍କୁ ଡାକିଲେ ଠିକ୍ ଅଛି କିନ୍ତୁ ମୋତେ କଣ ଏଇଭଳିଆ ଗୋଟେ ଡାକିବାର ଥିଲା ବୋଲି କହିକି ଆଜି ମତେ ଦୁଃଖ ପ୍ରକାଶ କରୁଥିଲେ ଆଜି। ଆଉ କହୁଥିଲି ମୁଁ ବାରଯାତ୍ରୀରେ ଯିବିନି। ଉ ମୁଁ କହିଲି ଆଉ ତାହେଲେ କେବେ ଯିବ ରବିବାର ତ ଯାଇକି ପ ପରବର୍ତ୍ତୀ ଭୋଜିଟି ଅଛି ତା କହିଲେ ନାଇଁ ମୁଁ ଯିବି ମୁଁ ମୋର ବୁଲାବୁଲି କରିକି ଆସିବି। କିଏ ଜାଣି କଣ କରିବେ ସିଏ ମୁଁ ତ ଆଉ ବିଶେଷ ବାର୍ତ୍ତାଳାପ କରିପାରିନି।
ହୁଁ ନାଇଁ ସେ ମତେ ବି କହୁଥିଲା ଆଜି ସନ୍ଧ୍ୟା ସମୟରେ। ସେ ବହୁତ ଦୁଃଖିତ ବି ଥିଲେ।
ଆଚ୍ଛା ସ-ସନ୍ଧ୍ୟା ବେଳେ କ ଆପଣଙ୍କୁ ଆଚ୍ଛା ବାର୍ତ୍ତାଳାପ କରିଥିଲେ ନାଇଁ କି?
କରିଥିଲେ ହଁ ଆମର ଦୂର ଯନ୍ତ୍ରରେ ବି ଦୁଇଟି ଆମର ପଥନ ହେଇଯାଇଥିଲା।
ଆଚ୍ଛା ଆଚ୍ଛା ଆଚ୍ଛା ବହୁତ ଭଲ କଥା ବହୁତ ଭଲ କଥା ଏଇଭଳି ଭାବେ ମାନେ ଯଉ ଜିନିଷରୁ ଆମକୁ କିଛି ଯଦି ଶିଖିବାକୁ ମିଳୁଛି ଯା ଆମର ଯଦି କିଛି ମାନେ ଆମର କିଛି ଯଦି ପରିବର୍ତ୍ତନ ଭଲ ଦିଗରେ କିଛି ଗୋଟେ ଆମର ଗତି ହଉଛି। ତାହେଲେ ଏଇସବୁ ଜିନିଷ କରିବା କଥା ନିହାତି ଭାବରେ। ନୁହଁ କି ଅଯଥା ଆମର ୟ ଏଇ ଯଉ ବିଭିନ୍ନ ପ୍ରକାର ଆମର ସୋସିଆଲ ମିଡିଆରେ ଆ ସମୟ ଅତିବାହିତ କରିବା ଅପେକ୍ଷା ଏଇ ସବୁ ଜିନିଷରେ ମନୋନିବେଶ କରିବା କଥା। କିଛିଟା ବହି ପଢିବା କଥା ଅ କିଛିଟି ଏଇଭଳି ଜିନିଷରେ ନିଜ ମନୋନିବେଶ କରିବା କଥା।
ନାଇଁ ନାଇଁ ମୁଁ ବି ଆପଣଙ୍କ କଥାରେ ଏକମତ ଅଛି। ଆଉ ଖାଲି ଏକମତ ନୁହ ବହୁତ ହି ଭାବେ ଏକମତ ଅଛି। ଆଉ ଏଇ ଜିନିଷ ବି କରିବା କ ତା ସହିତ ଆଉ ମନ ପ୍ରଫୁଲ୍ଲିତ ହେଲା ଭଳି ବି କିଛି ଜିନିଷ କରିବା କଥା ତାକି
ହଁ ହଁ ହଁ ନିହାତି ଯେମିତି ଆ-ଆଜି ଆପଣ ଆରମ୍ଭ କରିଛନ୍ତି କିଛି ଗୋଟେ ନୂଆ ଆପଣଙ୍କର ସେ ଯୋଉ କୋ ପ୍ରକଳ୍ପ କାମ କହୁଥିଲା ଆଜି ପ୍ରକଳ୍ପ କାମଟି ଆରମ୍ଭ କଲେ କିଛି ଜଣ ନୂଆ ଲୋକଙ୍କ ସହିତ ମିଶିଲେ ନିହାତି ଭାଇ ଭଲ ଲାଗିଲା କି ନାଇଁ ଆପଣଙ୍କୁ?
ନାଇଁ ନିହାତି ନିହାତି ଭା
ଆଉ ଆଜି ଯାଏ ବୋଲି ଆପଣଙ୍କୁ ମାନେ କୋଡିଏ ପଚିଶ ଦିନ ହେଲା ଦିଆଯାଇଥିଲା କାମଟି କରୁନଥିଲି ପ୍ରକଳ୍ପଟି ଆଜି ସେ ଯେଉ ଆସିଛି ଆପଣଙ୍କର ସେ ଯେଉଁ ଉପର ବିଭାଗରୁ
ହୁଁ ସେଇ ବହୁତ ଭଲ ଲାଗିଲା ଆଉ ନୂଆ ଲୋକ ସହିତ ମତେ କଥା ହେଇ ବହୁତ ଭଲ ଲାଗିଲ ମତେ ତ ପ୍ରଥମେ ଟିକେ ମାନେ ଟିକେ ଅଲଗା ଫିଲ୍ ହଉ
ନାଇଁ ନାଇଁ ଏମିତି ହୁଅନ୍ତିନି ଆମର ବି ସେ ଯୋଉ ବାନ୍ଧବୀ ଜଣେ ଅଛନ୍ତି ସିଏ ବି କହୁଥିଲେ ଆ ସିଏ ଆମର ବନ୍ଧୁ କଣ ପାଇଁ ଏତେ ଭାବି ଦଉଛନ୍ତି ସବୁବେଳେ ଏତେ ନ ଭାବିବା ଉଚିତ। ଏତେ ନ ଭାବିକି କାମ କରିଚାଲନ୍ତୁ ଆଜି ଆମର ଜଣେ ସାଙ୍ଗ ଜଣେ ଦେଇଥିଲେ ସିଏ ଗୋଟେ ଆମର ଷ୍ଟାଟସ୍ ଟିଏ ଦେଇଥିଲେ। ତ କହିଥିଲେ ପ୍ରଥମେ ଆଗ ବନେଇ ଦିଅ ତାପରେ ତମେ ତାକୁ ଆ ସଜାଡିବା ଆ କରିବ ମାନେ ସଜଡା ସଜଡି ତାପରେ କରିବ। ଆଗ ପ୍ରଥମେ ମୁଖ୍ୟ ଜିନିଷଟି ଆଗ ବନେଇ ତାଙ୍କ କହିବାର କଥା ସେଇଟା ଥିଲା ସେ ଗୋଟେ ସେଠି ରକେଟ୍ ଇଞିନ୍ ଗୋଟେ ଅ ମାନେ ସେ ଯନ୍ତ୍ର ଗୋଟେ ଦେଇଥିଲେ।
ହୁଁ ହୁଁ ହୁଁ ହଁ ନାଇଁ ମତେ ବହୁତ ବହୁତ ଭଲ ଲାଗିଲା। ଆପଣଙ୍କ କଥାଟି ଆଉ ଆପଣଙ୍କ କଥ୍ ବନ୍ଧୁଙ୍କୁ ମୋ ତରଫରୁ ଧନ୍ୟବାଦ ଦେଇଦେବେ। ବହୁତ ଭଲ ଶିକ୍ଷଣୀୟ କଥାଟେ କହିଥିବାରୁ। ମନକୁ ବି ପାଇଲା ମୋର ନା ପ୍ରଥମେ ଆମେ ଗଢିଦବା ଦରକାର।
ହଁ ଆଉ ସେ ଯୋଉ ନୂଆ ହଁ ଠିକ କଲେ ହଁ ଆଉ ହଁ କୁହନ୍ତୁ।
ହଁ ନାଇଁ ଏଇ କଥାଟି ହଁ କୁହନ୍ତୁ କଣ କହୁଛ?
ହ ନାଇ ମୁଁ କହୁଥିଲି ସେଇ ଯୋଉ ଆପଣ ଯୋଉ ପ୍ରକଳ୍ପ ବି ଯୋଉ ଆରମ୍ଭ କଲେ ଜଣେ ଯୋଉ ଆପଣ ସେ ଯୋଉ ନୂଆ ଚେହେ ହେରାଙ୍କ ସହିତ ଯଉ ଆରମ୍ଭ କଲି ସିଏ ବି ମତେ କହୁଥିଲେ ସିଏ ଉଁ ଆମର ବନ୍ଧୁ କହିଲେ ତାଙ୍କୁ ଯେ ସେ ଟିକେ ଲାଜକୁଳା କଲେ ତାହେଲେ ତାପରେ ସିଏ କହିଲେ ଯେ ନାଇଁ ତ କାହିଁ କଥାରୁ ତ ସେମିତି ଲାଗିଲାନି ଯେ ସେ ଲାଜକୋଳା ବୋଲି ଦେଖନ୍ତୁ କେତେ ଆପଣଙ୍କୁ ମାନେ ସମସ୍ତେ ଅତି ଲୋଭିତ କରିକି ଆପଣଙ୍କୁ ଦେଖଉଛନ୍ତି କଥା ହଉଛନ୍ତି ଆପଣ ହିଁ ନିଜକୁ ବହୁତ ମାନେ
ନା ନା ମନ ମନର ନାଇଁ ନାଇଁ ବହୁତ ଭଲ ଜିନିଷ ଟେ କହିଲେ ନାଇଁ ଲାଜକୁଳା ତ ମନରୁ ରହିବାକୁ ହଉଛି କିନ୍ତୁ କଣ କରି ବା ଯୁଦ୍ଧ କ୍ଷେତ୍ରକୁ ଗଲେ ନିଜର ଅ କଣ ଆଉ ନେଇକି ନେଗେଟିଭ ଜିନିଷ ଟା ତ କହିବାକୁ ଦେଖେଇବା କି ଆଉ। ସେଇ ଜିନିଷଟା ତ ଆମେ ଦେଖେଇବା ନାହିଁ ନା ତାକୁ ପଛରେ ପକାଇ ଆଗକୁ ଆମେ ନା ଆମେ ଶକ୍ତ ଆମେ ଦୃଢ ସେଇ ଜିନିଷ କୁହାଯାଏ। କେବଳ ନିଜ ଲୋକଙ୍କ ପାଖରେ ହିଁ ମନ ଭିତରେ ବା ନିଜର
ମୁଁ ଆଶା କରୁଚି ମୋର ସେତେବେଳର କଥାକୁ ଆପଣ ଧ ଧରି ନଥିବେ କାରଣ ବହୁତ ସୁନ୍ଦର କଥାଟିଏ ମୁଁ କହିଥିଲି ମଧ୍ୟ ଆପଣଙ୍କୁ। ହଁ କି ନାଇଁ ଆପଣ ମନେ ପ କେଇପାରୁଥିବେ ଆଉ ମୁଁ ବାରମ୍ବାର ମଧ୍ୟ ଆପଣଙ୍କୁ ସବୁଦିନ ସେଇ କଥା କହିବାକୁ ଚାହିଁବି। ସକାଳେ ଉଠିଲେ ସେଇ କଥା ସନ୍ଧ୍ୟାବେଳେ ଉଠିଲେ ସେଇ କଥା। ଯେମିତି ମୁଁ ଆମର ସେଇ ଯୋଉ ରାଜଧାନୀରେ ବନ୍ଧୁ ଅଛନ୍ତି ସେ ଯୋଉ ଅ ଚା-ଚାରି ଚକିଆ ଧରିକି ବୁଲନ୍ତି ତାଙ୍କୁ ତ ମୁଁ ଦିନ ରାତି କୁହେ ସେଇ କଥା।
ନିହାତି ଭାବେ ବହୁତ ହୃଦୟ ଭଙ୍ଗ ହେଇଥିଲା ମୋର ଆଉ। ବହୁତ ଭଲ ଲାଗିଲା ମତେ ବି ବାର ବାର ଶୁଣିବା ମୋ ମନ ଉତଫୁଲ୍ଲିତ ହବ ସେଇ ଆପଣଙ୍କ କଥାଟିକୁ ତ କୁହନ୍ତୁ ଆପଣ କହିବା ଦ୍ଵାରା ମୋର ଯଦି କିଛି ବିକାଶ ହେଇପାରୁଚି ତାହେଲେ ମୁଁ ଶୁଣିବା ପାଇଁ ନିହାତି ଆଡ଼ମ୍ବର ସହିତ ମୁଁ ତାକୁ ଗ୍ରହଣ କରିବି।
ହଁ ନିହାତି ଭାବେ ବହୁତ ଭଲ ଲାଗିବ। ଆପଣଙ୍କୁ ଯଦି ସେଟା ପ୍ରକୃତ ଜୀବନରେ ଆପଣ କରିବେ। ମ ତେ ବହୁତ ଭଲ ଲାଗିବ। ଆଜ୍ଞା ଆଜ୍ଞା ଠିକ ଅଛି ହଉ ଠିକ ଅଛି ଭଲ ଲାଗିଥିଲା। ଆପଣଙ୍କ ଆଉ କଣ କୁହନ୍ତୁ?
ନାଇଁ କଣ ଆଉ କହିବା?
ଆଉ ଆମର ସେ ଯୋଉ ବାନ୍ଧବୀ ଜଣେ ଅଛନ୍ତି ସିଏ ତ କାଇଁ ମାନେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରୁନାହାନ୍ତି ସେ ଗୋଟେ ଯଉ ତାଙ୍କୁ କହିଦେଇଥିଲେ ସେ ଅଫିସ ରେ ଯାଇକି ଆରମ୍ଭ କରନ୍ତୁ ବୋଲି। ସିଏ କାହିଁ କିଛି ଇଚ୍ଛା ପ୍ରକାଶ କରୁନାହାନ୍ତି ବୋଧେ ମତେ ଲାଗୁଚି ସିଏ ଯେମିତି ଆମର ଆଉ ଜଣେ ବନ୍ଧୁ କହୁଥିଲେ ଯେ ତାଙ୍କେ ତ ଚାହୁଁଚନ୍ତି ଖାଲି ସବୁ ଜିନିଷ ଆସିକି ତାଙ୍କ ହାତ ପାହାନ୍ତରେ ପହଞ୍ଚି ଯାଉ ସେଇଭଳି ବୋଧେ ମ ମତେ ଲାଗୁଚି ଅବଶ୍ୟ ତାଙ୍କର ସ୍ୱାସ୍ଥ୍ୟ ବି କିଛିଟା ମାତ୍ରାରେ ଅସୁସ୍ଥ ଅଛି। ତାଙ୍କ ମାଆଙ୍କ ଦେହ ବି କିଛି ଅସୁସ୍ଥ ଅଛି ମୁଁ ଶୁଣୁଥିଲି ବହୁତ ମାତ୍ରାରେ। ସେ ଯାହା ହଉ ତାଙ୍କ ଭାଇଙ୍କର ଚାକିରି ହେଇଗଲା ଆପଣ ତ ଜାଣିଥିବେ। ପୋଲିସ ବିଭାଗରେ ଚାକିରି କଲେ। ଆଜ୍ଞା ଆରକ୍ଷୀ ବିଭାଗରେ ଚାକିରି ଚାକିରିଟିଏ ହେଇଗଲା। ଆପଣ ତ ଜାଣିଥିବେ ନାଇଁ?
ହୁଁ ନାଇଁ ବହୁତ ଖୁସିର କଥା ମୁଁ ଜାଣିଛି କିନ୍ତୁ ତାଙ୍କ ସହିତ ମୋର ବାର୍ତ୍ତାଳପ ହୋଇପାରି ନାହିଁ।
କରନ୍ତୁ କରନ୍ତୁ ବାର୍ତ୍ତାଳାପ କରନ୍ତୁ କାରଣ ତାଙ୍କର ସେ ଭାଇଙ୍କ ବାହାଘରକୁ ମଧ୍ୟ ଡାକିଥିଲା। ଆମେ କେହି ବି ଯାଇପାରିନଥିଲେ ଆପଣଙ୍କର ତ ଠିକ ମନେ ଥିବ।
ହୁଁ ହଉ କା ଭାଉଜ ଙ୍କ ବାହାଘରକୁ ପଳେଇବା ଆଉ।
ହଁ ହଁ ହଁ ହଁ ସେଇଭଳିଆ ହିଁ କିଛି କରିବା କଥା ଆଉ ଭାଉଜଙ୍କ ବାହାଘରକୁ ନିହାତି ଭାବେ ଯିବାକୁ ପଡିବ। ନଗଲେ ନ ଚଳେ କାରଣ ଏତେ ଦିନର ବନ୍ଧୁତ୍ୱ ନା ମୋର ଯାହା ହେଲେ ବି ଦଶ ବାର ବର୍ଷର ବନ୍ଧୁତ୍ୱ। ହେଇଯିବ ବୋଧେ ଲାଗୁଛି।
ନିହାତି ଭାବେ। ଆଉ ବାର୍ତାଳପ ତ ହେଇପାରୁନି ଭାବୁଛି ସମ୍ପର୍କ ସେଇ ସେମ ସେଇ ସମାନତା ରହିଥିବ।
ହଁ ହଁ ହଁ ନିହାତି। ଆଉ କେମିତି କଣ ଚାଲିଛି କୁହନ୍ତୁ, ସେ ଗଲେ କି ନାଇଁ ଆମର ସେ ବନ୍ଧୁ ମ-ମାନେ ଜି କହୁଥିଲେ ରାଜଧ ରାଜଧାନୀ ଅଭି-ଅଭିମୁଖେ ଗତି କରିବେ କହୁଥିଲେ ଗଲେ ନା ନାଇଁ କି
ହଁ ମୁଁ ବି ତାଙ୍କ ଗମନ ପୂର୍ବ ମୁଁ ବି କିଛିଟା ଟାଇମ କଥା ହେଇଥିଲି। ମୁଁ ତ ବି ସେ କହୁଥିଲେ ଯିବି ବୋଲି କିନ୍ତୁ-ଉ-ଉ ଗଲେ ବା ବାହାରିଲେ କି ନାହିଁ ସେଇ ଜିନିଷଟି ମତେ ହୁଁ ନାଇଁ ସିଏ ଯିବେ, ସିଏ ମନର କଥା ଧରନ୍ତିନି, ସିଏ ଖାଲି ପାଟିରେ କହିଦଅନ୍ତି।
ସେୟା ସେୟା ତାଙ୍କୁ ଟିକେ ଅଧିକ ଦରକାର ହୁଏ ନା, ତାଙ୍କୁ ଟିକେ ସବୁ ଜିନିଷ ବଡ ଦର ଦରକାର ତ ଭଲ ଭାବେ ସିଏ ଯଦି ଆସିକି ଟିକେ ତାଙ୍କୁ ନିମନ୍ତ୍ରଣ ପତ୍ର ଦେଇଥାନ୍ତେ, ତାଙ୍କର ମନ ସେଇଟା ହିଁ ଟିକେ ଥିଲା।
ଉହୁଁ।
ବାରମ୍ବାର ତାଙ୍କୁ ଟିକେ ଡାକିଥାନ୍ତେ, ବୋଇଲେ ସେ ତାପରେ ଯାଇଥାନ୍ତେ।
ଭାଇ ଆପଣ ଆସନ୍ତୁ ଆପଣ ନ ଆସିଲେ ମୁଁ କାର୍ଯ୍ୟ ଅବହେଳିତ ହେଇଯିବ, କାର୍ଯ୍ୟ ଅଧାରେ ହିଁ ରହିଯିବ।
ସମ୍ପୂର୍ଣ୍ଣ ମୋ ବିବାହ ସତେକି ଆପଣଙ୍କ ବିନା ରହିଯିବ।
କାର୍ଯ୍ୟଟି ଯାହା ହଉଛି ହଉ ସେତିକି ଆପଣଙ୍କ ପାଟିରୁ ଯଦି ନି ତ ହେଇଯାଇଥାନ୍ତା ତାହେଲେ ସେ ମନ୍ତ୍ର ମୁ କ୍ତ ହୋଇ ମନମୁଗ୍ଧ ହୋଇ ସେ ଆପଣଙ୍କ ପାଖରେ କହିଥାନ୍ତେ ହା ହା ହା ହା ହେ ହେ।
ଯେ ସିଏ ମତେ ଏମିତି ଏମିତି କହିଲେ ମୁଁ ଆଉ କଣ କରିବି ଆଉ ନ ଯାଇକି ରହିପାରିଲିନି। ଏତେ ଯଦି ଜଣେ ଡାକୁଛି ମୁଁ କଣ କରିବି ଆଉ କୁହ ତମେ? ନ ଯାଇକି କେମିତି ବି ରହିପାରିବି?
ମତେ ସେଇ ସେମ ସମାନ କଥାଟି ଦର୍ଶାଇ କହିଲେ ନା ମୁଁ ଏମିତି କହିବି ବୋଲି। ଯୋଉଟା କି ମୁଁ ବି ତାଙ୍କ କଥାରେ କଥାରେ ସମ-ସମ୍ମତ ହେଲି। ତାଙ୍କୁ ସମ୍ମତି ଦେଲି, ଠିକ ଅଛି ଆପଣ ଯଦି ଚାହୁଁଛନ୍ତି ଏଇ କଥାଟି ଏମିତି କହିଲୁ କଣ କହିପାରିବି କୁହନ୍ତୁ?
ହଁ ହଁ ହଁ ଠିକ ଠିକ ଠିକ ଠିକ କଥା। ହଉ ହଉ ଠିକ ଅଛି ବନ୍ଧୁ ଆଉ ଆପଣଙ୍କ ଘର ଆଡ଼େ କେବେଳେ ଡାକନ୍ତୁ ଆମେ ଯିବୁ, ନିଶ୍ଚିନ୍ତ ଭାବେ ଭଲ ଭାବ ବୁଲାବୁଲି ଗୋଟେ କରିବା, ଗୋଟେ ଭୋଜି ଭାତ କରିବା, କଣ କହୁଛନ୍ତି?
ଆପଣଙ୍କ ପାଇଁ ଆମେ ମୁଖ୍ୟତର ସବୁବେଳେ
ହଁ ହଁ ଆମର ସେ ଡାକ୍ତର ବାବୁ ବି ଯୋଉ ରାଗି ଯାଇଛନ୍ତି ତାଙ୍କ ମନଟା ବି ଟିକେ ଉ ଫୁଲିତ ହେଇଯିବ ନିହାତି ଭାବରେ, ତ ମିଶିକି ଟିକେ ବସି କି ସାଙ୍ଗ ମେଳାପ କରିକି କିଛି ଗୋଟେ ଭୋଜି ଭାତର ଆୟୋଜନ କରିବା। ଆପଣ ତ ଭୋଜିଭାତ କ୍ଷେତ୍ରରେ ରହୁଛନ୍ତି। କିଛି ଗୋଟେ ଆପଣ ହିଁ କିଛି ଗୋଟେ ଜାଗା ଦେଖେଇବେ ଯୋଉଠି ଯାଇକି କଣ ସବୁ କରିବା ଆଉ, ଆପଣଙ୍କ ମାନେ ନିୟୋଜିତରେ ସବୁ ଜିନିଷ ହବା ଦରକାର। ଆପଣ ଆମର ମୁଖ୍ୟ ମୁଖ୍ୟ ପୁରୋଧ ଆପଣ ହିଁ ରହିବେ। କାରଣ ଆପଣଙ୍କ ବିନା କିଛି ବି ପ ମଧ୍ୟ ହଲି ପାରୁନି ତ ଆପଣ ହିଁ ମୁ୍ଖ୍ୟ ପୁରୋ-ପୁରୋଧା ରହିବେ।
ଯା ହଉ ଆପଣ ଏଇଭଳି ବାର୍ତ୍ତାରାପ କରି ମନକୁ ଆପଣ ଉତ୍କଣ୍ଠା ପୂର୍ଣ୍ଣ କରୁଛନ୍ତି, ଯାହା ଦ୍ଵାରା କି ହୁଁ।
ନାଇଁ ନାଇଁ କି କଥା ଆପଣ ମାନେ ହାଁ ହାଁ ନିହାତି ନିହାତି ହଁ ଠିକ ଅଛି। ଠିକ ଅଛି ଆମେ ରଖିବା ତାହେଲେ, ନା କଣ କହୁଛନ୍ତି? ହଁ ପୁଣି କେତେବେଳେ କଥା ହବା, ଆମର ସେ ବନ୍ଧୁ ଯାଇକି ଆସି ସାରନ୍ତୁ। ହଁ, ହଁ ସେ ଯାଇକି ଆସି ସାରନ୍ତୁ ପୁଣି କଥା ହେବା କେତେବେଳେ ଗୋଟେ ମିଶିକି। ଠିକ ଅଛି ଶୁଭରାତ୍ରି ବନ୍ଧୁ।